ହାଲୋ। ହାଲୋ।
ହାଲୋ।
ହଁ ଭାଇ ପ୍ରଣାମ। ଆଉ କଣ କରୁଥିଲେ?
ଏଇ ବସିଥିଲି।
ଖାଇସାଇଲେଇଁ?
ହୁଁ ଖାଇନି।
ଖାଇନାହାନ୍ତି?
ନା ନା। ଏଇ ଆସିଥିଲି ବୁ ଲି ଇଆଡେ ଆସିଥିଲି ଜଙ୍ଗଲ ଆଡେ ଗରମ ହଉଛି। ନା ଜଙ୍ଗଲ କୁ ଆସିଥିଲି ଟିକେ ବୁଲି। ଜଙ୍ଗଲ ଆଡେ।
ଏଇ ଗରମ ରେ?
ହଁ ଗ ଗଛ ତଳେ ବସିଛୁ ଆଉ ଗରମ ହଉଚି ଘରେ ଲାଇନ ନାହିଁ ସେଇ ଯଉ ପଳେଇ ଆସୁଛୁ ଆଉ।
ଆ ଆପଣ ଏବେ କଣ କରୁଚନ୍ତି?
କଣ କହିଲେ
ଏବେ ପଢ଼ାପଢ଼ି କଣ ଅଛି?
ଏବେ ଡି ଡିପ୍ଲୋମା ସଇଲା ଗୋଟେ ଜବ୍ ଫବ୍ ପାଇଁ ଆପ୍ଲାଏ କରିଚି।
ହାଁ ଆଉ ସବୁ ଭଲ?
ହୁଁ।
ଆଉ ସକାଳ ସକାଳେ କଣ ଖାଇଥିଲେ?
ପଖାଳ ଖାଇଥିଲି ଉଁ ବରା ଘୁଘୁନି
ଆ ଆଉ ତମର ସେଆଡେ଼ ପ୍ରବଳ ଗରମ?
ହଁ ଭାଇ ପ୍ରବଳ
ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନାହାନ୍ତି? ଆଉ ବୁଲାବୁଲି କରିବାକୁ କୁଆଡେ ଯାଇନାହାନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଭାଇ ଶୁଭୁଚି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହଁ ଭାଇ ଏଠି ନେଟୱାର୍କରେ ଜଣେଠୁ ହସୋପୋଟ ଆଣିଥିଲି।
ଆଜ୍ଞା।
ନେଟୱାର୍କ କଟି ଯାଉଥିବ।
ହଁ ସେଇଥିପାଇଁ ନେଟୱର ନେଟୱର୍କ ସ୍ଲୋ ହଉଛି ଟିକେ ଆଉ।
ହୁଁ।
ଆଉ କୁଆଡେ ସବୁ ବୁଲିବାକୁ ଯାଇଛନ୍ତି ଆଜ୍ଞା ଆଉ ବୁଲିବା ବୁଲି କରିବାକୁ କୁଆଡେ ଯାଇନାହାନ୍ତି ମୁଁ ଏବେ ବସିଛି ଆଉ।
ଓ ହୋ।
ଲାଇନ୍ ଫାଇନ୍ ରହୁନି ଆଉ ମୁଁ ପଖାଳ ଖାଇଥିଲି।
ଖ ଭଲ ଆଉ ଖରା ଦିନ ଆଉ।
ହଁ ପଖାଳ ଆଳୁ ଭ୍ରତା ହେରିକା। ଆମ୍ବ ହେରିକା ହେଇଛି ଗାଁକୁ ଆସିଥିଲି ଆମ୍ବ ହେରିକା ଖାଇଲୁ।
ଓ ହଁ ଆପଣ କୋଉଠୁ ରହୁଛନ୍ତି?
ଆମେ ବାହାରେ ଅଛୁ ଆଜ୍ଞା ଏଇ ପାଖରେ ଆଉ।
ହଁ।
ଆଉ ଆପଣ ବୁଲାବୁଲି କରିବା କୁ କୁଆଡ଼େ ଯାଇନାହାନ୍ତି?
ନା ନା ଯାଇନୁ ଯିବାର ପ୍ଲାନିଂ ଅଛି ଯିବୁ ଏବେ ଆଉ। ରଜ କ ରଜ ପାଖେ ଆସିଲାଣି ନା।
ରଜ ସାଡେ ଫେମସ ଆପଣ
ହଁ ହଁ ରଜ ଆମର ଏପଟେ ଫେମସ।
କଣ କଣ ହୁଏ ରଜରେ?
ରଜରେ ଆମର ବହୁତ ପ୍ରକାର ଦୌଳି ପଡ଼େ। ଆଉ ଛୁଆ ମାନଙ୍କ ପାଇଁ ବହୁତ ପ୍ରକାର ଖେଳ ବି ରଖାଯାଏ।
ହଁ ଆମର ଆଡେ ତ ଜ୍ୟେଷ୍ଠ ପୂର୍ଣ୍ଣିମା ସେମିତି ଫେମସ ଦୋକାନ ବଜାର ପଡେ ସେ ଅଚ୍ୟୁତା ନନ୍ଦଙ୍କ ମନ୍ଦିର ପାଖରେ ପୂଜାପାଠ ହେଇ ଜୋରସୋର ଇ ହୁଏ ଫେମସ ସେଇଟା।
ହୁଁ। ଆମର ଏପଟେ ସବୁ ପ୍ରକାର ଦୀପାବଳୀ ବି ଗୋଟେ ରାତିରେ ଆମର ରାତି ବାରଟା ପରେ ଗୋଟେ ପର୍ବ ଆମର ହୁଏ।
ହଁ ଆମର ବି ସେମିତି ଜ୍ୟେଷ୍ଠ ପୂର୍ଣ୍ଣିମା ତାପରେ ଜନ୍ମାଷ୍ଟମୀ ହେରିକା ସବୁ ଭିତରେ ଭଲ ଭଲ ପର୍ବ ହୁଏ ଆଉ ବୁଲାବୁଲି କରିବାକୁ ମୋର ପ୍ଲାନିଂ ଥିଲା ପୁରୀ ହେରିକା ଯିବା ପାଇଁ
ହୁଁ।
ଏ ଗରମ ଯୋଗୁ ଆଉ କେହି ଇଚ୍ଛା କରୁନାହାଁନ୍ତି ଯିବା ପାଇଁ।
ଗରମ ହଉଛି ଯୋଉ
ହଁ ଲାଇନ୍ ଫାଇନ୍ କଟି ଯାଉଛି ରାତି ରାତିରେ ଶୋଇ ହଉନି ଘରେ।
ହଁ ଶୋଇ ହଉନଥିବ। ଇନଭର୍ଟର ଲଗେଇ ନାହାଁନ୍ତି ବୋଧେ?
ଆଜ୍ଞା।
ଇନଭଟର ଅଛି ନା ନାଇଁ ଆପଣଙ୍କର?
ହଁ ଅଛି ଚାର୍ଜ ରଖିଆ ଦରକାର।
ହଁ ସେଇ ତ।
ଆଉ ଆପଣ ଆପଣଙ୍କ ଘରେ କିଏ କିଏ ସବୁ?
ମୋ ଘରେ ବାପା ଭାଇ ଭଉଣୀ ଆମର ପରିବାର ଚାରିଜଣ ଟୋଟାଲି।
ଆପଣ ବଡ?
ହଁ।
ହଁ ଆମ ଘରେ ବାବା ମାମା ଦିଦି ମୁଁ ଜେଜେ ଜେଜେମା ଦାଦା ଖୁଡ଼ି
ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି ଆପଣଙ୍କ ଘରେ?
ସମସ୍ତଙ୍କ ଭଲ।
ଆଉ ଖାଇସାରିଲଣିି ସମସ୍ତେ?
ହଁ ଖାଇଛନ୍ତି ମୁଁ ତ ଇଆଡେ ଆସିଛି ବାହାର ଆଡେ
ହଁ ହଉ ଆଉ।
ହଁ ଏମିତି ତ ଚାଲିଛି ଆଉ ତମେ ରଜକୁ ଆମ ଗାଁ ଆଡ଼େ କେବେ ଆସ।
ହୁଁ ଯିବା ଦେଖିବା। ଆଉ ଆପଣ ଏଥର ଆଇ ପି ଏଲ ଦେଖୁଛନ୍ତି।
ହୁଁ ହୁଁ ଆଇ ପିଏ ଲ ଦେଖୁଛି ଆଜି ତ ଫାଇନାଲ। ଆମର ମୁମ୍ବାଇ।
ହଁ ଏଥ ତ କଟିଗଲା‌।
ସେ ତ କଟି ଯାଇଚି ‌। ତଥାପି ତାକୁ ସପୋର୍ଟ କରୁଚୁ। ମା ଆସି ଫ୍ୟାନ୍।
ଆଉ ଜାଡେଜା ଆପଣ ଫେବରେଟ ପ୍ଲେୟାର କି?
ମୁଁ ଇନ୍ ଫେବରଟ ପ୍ଲେୟାର ରୋହିତ ଶର୍ମା।
ଏ ଯ ଏ ସେ ରୋହିତ ଶର୍ମା ତ ଏବେ ଇଏ ହେଇଗଲାଆଁ ଟେଷ୍ଟ ହେରିକା ତ ଆଉ ଖେଳୁନି।
ନାଁ ପା
ଆମର ଆ ଇଏ ଧୋନି
ତମେ ଧୋନି ଫ୍ୟାନ କି?
ଆଜ୍ଞା।
କଁ ହଁ ତମେ ତ ଶି ଏସ୍ କୋ ସପୋର୍ଟ କରିବା କଥା।
ଆଜ୍ଞା ସିଏ ସିଏ‌।
ଆଗେ ବାଙ୍ଗଲୁରୁ କୋହୁଥୁଲ।
ନାଁ ବାଙ୍ଗାଲୋର ନହିଁ ଆଜି ହେଲେ ଏ ଗୁଜୁରାଟକୁ ସପୋର୍ଟ କରିବାର ଅଛି।
ହୁଁ ବାଙ୍ଗାଲୋର କ ଟ୍ରଫି ନେଇଗଲେ କାହା ଦେହରେ ଯିବନି।
ହଁ
ଏଇ ସମସ୍ ଚାହୁଁଚନ୍ତି କେମତି ବାଙ୍ଗଲୋର ହାରୁ‌
ହଁ ଆପଣ କଣ ଚାହୁଁଚନ୍ତି?
ଆମେ ବି ଚାହୁଁଚୁ ସେଇଆ ସିଏ ଯଦି ଜିତିବ ତମ ଫ୍ୟନ୍ ମାନେ ରଖେଇ ଦେବେନି ଆମୁକୁ
ହଁ ଆଉ ଫିଷ୍ଟ ଫିଷ୍ଟ ଗାଁରେ କିଛି ହଉନି?
ହଁ ଫିଷ୍ଟ୍ କରିବୁ ଆଜି ଭାବିଥିବୁ ରାତିିରେ‌
ସାଙ୍ଗ ସାଥି
ହଁ ଏଇଁ ତ ପ୍ରାୟ ଟାଇମ ହଁ କରୁ।
ହଁ। ଆଉ ଏବେ ଜବ୍ ଫବ୍ କିଛି କଲେଇଁ ନାଁ କରିନାହାନ୍ତି।
ନାଇଁ ଜବ ପାଇଁ ବା ଆପ୍ଲାଏ କରିଚି। ଆପେଣ୍ଡିକ୍ସ୍ ଟ୍ରନିଙ୍ଗ୍ ଗୋଟେ ଯିବି। ଡିପ୍ଲୋମା। ମାଇନିଂ କରଥିଲି ଆଉ।
ମୁଁ ପ୍ଲସ୍ ଥ୍ରୀ କରିଥିଲି ପ୍ଲସ୍ ଥ୍ରୀ ସରିଲା ପରେ ଆଇଟି ଆଇ ଟି ରଖିଥିଲି
ଆଜ୍ଞା।
ତାପରେ ପ୍ରାଇଭେଟ ଜବ ଗୋଟେ ଅ କରିଥିଲି ଭଲ ଦରମା ହେରିକା ଦେଲିନି। ସେ ଛାଡ଼ିକି ଏବେ ଘରେ। ସେୟା ଅଛି ଆଉ।
ଆ ହୋ ଦେଖିକି ଭଲ। ପୁଣି ମିଳିଲେ ପୁଣି କୋଉଠି ରହିଯିବେ ଆଉ।
ଚାଲିଛି?
ହଁ ଏବେ ବି ପୋଷ୍ଟରୁ ବାହାରିବ।
ଆଜ୍ଞା।
ଓଡିଶା କଲେଜ ବହୁତ ପ୍ରକାର ପୋଷ୍ଟ ବାହାରିବ।
ହଁ।
ଦେଖିକି ପକେଇବେ ଆଉ।
ଆଉ ଆପଣ ଏକା ଆପଣଙ୍କ ଘରେ ଗୋଟେ ଭାଇ।
ଆଜ୍ଞା ଗୋଟେ ଆପଣଙ୍କ ଘରେ ବି ଆପଣ ଏକା।
ନାଇଁ ମୋ ଦିଦି ହେରିକା ଅଛନ୍ତି।
ହଁ ହଁ ଠିକ
ଆଉ ସକାଳେ କଣ ଖାଇଥିଲେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ସକାଳେ କଣ ଖାଇଥିଲେ? ହ୍ୟାଲୋ।
ସେଇ ସକାଳୁ ଜଳଖିଆ ଗୋଟେ ଖାଇଥିଲି ଆଉ।
ହ ଏବେ ଖାଇକି ଏବେ ମୁଁ ସକାଳେ ଇଟିଲ ତରକାରୀ ହେରିକା ଖାଇଥିଲି ଆଉ।
ହୁଁ ଏମ ତ ଆଉ ତମର ବିଲ ଫିଲ ଚାଷ କରୁଛ ନା ନାଇଁ?
ହଁ ବିଲ ଚାଷ ହେରିକା ଚାଲିଛି ଏବେ ଗଛ ଏରିଆ କଟା ସବୁ ଖରା ଦିନ ପାଇଁ।
ଓହୋ ଖତ ଫତ ପକେଇଲେଣି ବିଲରେ ଖତ ଫତ ପକଉଛନ୍ତି ନା ନାଇଁ?
ହଁ ସବୁ ସାର ଫାର ପଡିକି ହବ ଚାଷ ହେରିକା ହବ। ଆଜି ହଁ। ଗାଈ ଗୋରୁ ରଖା ହେଇଛି ସବୁ ଆମର।
ହୁଁ। ଆଜି ଶୀଘ୍ର ବସି ପଡିବ ଆଇ ପି ଏଲ ଖେଳ ଫାଇନାଲ ଦେଖିବା ପାଇଁ ନାଇଁ କି?
ଆଜ୍ଞା।
ହୁଁ ହେଲେ
ଆଇ ପି ଏଲ ଖେଳ ତ ହଁ ଆଜି ଯିଏ ଜତିିବ ସିଏ ଆଜ୍ଞା।
ଟ୍ରଫି ଟେ ନବ ଆଉ। ମ୍ୟାନ ଅ ମ୍ୟାଚ୍ ଯିଏ ରହିବ ସିଏ ଗୋଟେ ଟାଟା ସେରା କାର୍ ଗୋଟେ ନବ।
ହଁ। ଏମ ଏସ୍ ଡି ଥିଲା ଖେଳ ଦେଖିଆକୁ ଭଲ ଲାଗୁଥିଲା ଏବେ ଆଉ କଣ ଏତେ ମଜା ଲାଗିବ କି?
ହଁ ସେଇଆଉ ସମସ୍ତଙ୍କ ଫ୍ୟାନ୍ ଧୀରେ ଧୀରେ ଯେମିତି ଆଗକୁ ବିରାଟ କୋହଲି, ରୋହିତ ଶର୍ମା ବି ଆଇ ପି ଏଲ ରୁ ବହିଷ୍କୃତ ହେବେ।
ହଁ ସେ ରୋହିତ ଶର୍ମା ତ ଏଇ ବର୍ଷ ପରେ ବୋଧେ ବହିଷ୍କୃତ ହେଇଯିବ।
ହୁଁ ଉଁ। ଦି ଧୀରେ ଧୀରେ ଖେଳର ଜୋସ୍ କମିବାକୁ ଲାଗିବ।
ଆଜ୍ଞା ତାପରେ ସବୁ ନୂଆ ନୂଆ ପ୍ଲେୟାର ଆସିବେ ସିଏ ଖେଳିବେ।
ଖେଳିବେ ଆଉ ଏମାନଙ୍କର ଗୋଟେ ଅରା ଥିଲା ନା ଆଉ।
ଆଉ ପାଣ୍ଡିଆ ତ ଭଲ କ୍ୟାପଟେନ୍ ସିଏ ଏତେ କରିପାରୁନି ମୁମ୍ବାଇର।
ନା ସେ ବି ଏପାରିଆକୁ ତାକୁ ନବନି ମତେ କାହିଁ ଲାଗୁନି ମୁମ୍ବାଇ।
ହଁ ସୂର୍ଯ୍ୟ କୁମାର କରିବ ବୋଧେ ଭଲ କ୍ୟାପ୍ଟେନ ସିପ୍ ରହିବ ସିଏ ଆଉ।
ହଁ ନୂଆ
ଫେବରାଇଟ୍ ଗେମ୍ କଁ?
ଫେବରାଇଟ୍ ଗେମ୍ ମୋର ଫ୍ରି ଫାୟାର୍।
ଫ୍ରି ଫାୟାର ଖେଳନ୍ତି?
ହଁ। ଆଉ ତମେ?
ଆମର କ୍ୟାଣ୍ଡି କ୍ରସ୍।
କ୍ୟାଣ୍ଡି କ୍ରସ ଅ। ଅଫଲାଇନ ଗେମ୍ ଆଉ, ବି ଜି ଏମ ଆଇ ମୋ ଭାଇ ମାନେ ଖେଳନ୍ତି ବି ଜି ଏମ ଆଇ।
ଆଜ୍ଞା ନାଇଁ ମୋ ସାଙ୍ଗମାନେ ଅଛନ୍ତି ସେମାନେ ସବୁ ଫ୍ରି ଫାୟାର ହେରିଆ ଖେଳନ୍ତି।
ଏବେ ଆଉ ଖେଳୁନି କାଁ ଭାଁ ଆଗରୁ ଖେଳୁଥିଲି, ଏବେ କିଛି ଗେମ୍ ଫେମ୍ ନାହିଁ। ଫାଲତୁ ହଁ କ୍ରିକେଟ ଖେଳୁ, ଏବେ ହଁ ରାତିରେ ଏବେ ଭଲି ଖେଳୁଛୁ।
ରାତିରେ ଆମ ରା ଇଆଡେ ବ୍ୟାଡମିଣ୍ଟନ ହେରିକା ଚାଲିଛି। କ୍ୟାରମ୍ ଖେଳ ହଉଛି। ଚେଷ୍ ଖେଳ ହଉଛି।
ହଁ।
ଆଗରୁ ରଜ ବେଳେ ଆମର ରଜ ବେଳେ କ୍ରିକେଟ ହେରିକା ମ୍ୟାଚ୍ ହୁଏ। ରାତିରେ ରାତିରେ ଯାଉ ଆସୁ ସକାଳୁ।
ରଜ ବେଳକୁ ରାତିରେ ନାଇଟ୍ ମ୍ୟାଚ ହବ ଅଛି।
ହଁ ପ୍ରାଇଜ ହେରିକା କେତେ ରହେ ଉ
ହଁ ପ୍ରାଇଜ ରୁହେ ତିରିଶ ହଜାର ଆଉ ଗୋଟେ ରହେ ପନ୍ଦର ହଜାର।
ଓ ହ ଆମର ହେଲେ ଅଧିକା ଟିକେ ଆଉ ଚାଳିଶ
ହଁ ହଁ ତମର ସେଟା ଆମର ଏଇଠି ଲୋ କାଲ ଗେମ୍ ଖାଲି ଖେଳନ୍ତି ଲୋ
ଆଉ ବୁଲାବୁଲି ଜଙ୍ଗଲ ଆଡ଼େ ବୁଲାବୁଲି ପବନ ଫବନ ହଉଛି?
ହଁ ପବନ ହଉଚି।
ଗରମ ହେରିକା ନାହିଁ ଏତେ?
ଗରମ ଲାଇନ କଟିଗଲା ବୋଲି ତ ଜଙ୍ଗଲ ଆଡେ ଆସିଛୁ ପବନ ହଉଛି।
ଏକା ଯାଇଛନ୍ତି?
ନା ନା ଆମେ ସାଙ୍ଗ ପିିଲା
କେତେଜଣ? ଚାରିଜଣ ବୁଲାବୁଲି ଧୁମ୍ ମଜାମସ୍ତି କରିଥିବେ ଆଉ।
ହଁ ଜଙ୍ଗଲ ଏଇଠି ପାଖରେ ଗୋଟେ ପୋଖରୀ ଅଛି।
ହଁ ଆ ନଈ ହେରିକା ଯାଉ ଗାଧେଇ ବା ପାଇଁ ଆମର ନଈ ଘର ପାଖରେ ତ ମାଛ ପାଛ ଧରିବାକୁ ଯାଉ।
ମାଛ ସେଇଆ ତ।
ହଉ ଭାଇ ମୁଁ ରଖୁଚି।
ହଉ ଭାଇ ଠିକ ଅଛି ହଁ ହଁ।
ଆବେ ଗୋଟିଏ